ହାଲୋ ହାଲୋ ହ। ବସିଛି ଆଉ।
ଖାଇ ସାରିଲଣି।
ହଁ ଜଳଖିଆ ଖାଇଛି ଭାତ ଖାଇନି।
ଆଉ ରୋଷେଇ କଣ କଲ।
ରୋଷେଇ ଭାତ ହେଲା ଡାଲମା ଆଜି ଆମର ସୋମବାର ତ ଅରୁୁଆ ଭାତ ହେଲା ଡାଲମା ଆଉ ଅରୁଆ ଭାତ ଡାଲମା ହେଇଛି ଆଉ କରିବି ଭଜା କରିବି ଆଉ ଗୋଟେ ଷ୍ଟାଟର କରିବି ଏମିତି ଆଉ।
ଓହୋ ପନିପରିବା ସବୁ କିଣିକି ଆଣୁଥିବ ନା।
ହଁ ହଁ କିଛି କିଣା ହଉଛି କିଛି ଲଗେଇଛି ଆଉ।
କଣ କଣ ଲଗେଇଛ ଗଛ।
ହଁ ଲଙ୍କା। ଗଛ କଖାରୁ ଗ ଗଛ କଖାରୁ ଫଳିନି ତା ଫୁଲ ଖାଇଦଉଛୁ ଡଙ୍କ ଆଉ ଯୋଉ ଏମିତି ପୋଇ ଗଛ ଆଉ ଖଡା ଏମିତି ସବୁ ଶାଗ ଏମିତି ଲାଗିଛି ଅଳ୍ପ କିଛି ଲଗେଇଛି ଆଉ କିଛି କିଣି ଆଣୁଛି ଆଉ।
ଆଉ ପନିପରିବା କିଛି ଫଳୁନି ନା।
ପନିପରିବା ତ ଲଗେଇ ପାରୁନି ଏକୁଟିଆ ପାରୁନି ଆଉ।
ଓହୋ ନାଇଁ ମୁଁ ଗଛ ଫଛ ଟିକେ ଟିକେ ଲଗେଇ ଦେଇଛି ସବୁ ଅଳ୍ପ ଅଳ୍ପ ହଉ ସବୁଥିରୁ ଲଗେଇ ଦେଇଛି ଚାରଟା ପାଞ୍ଚଟା ଲେଖା ଗଛ ହେଲେ ବି ବାହାରିବ ନା।
ହଁ ମୁଁ ଫୁଲ ଗଛ ବି ଲଗେଇ ଦେଇଛି ଗେଣ୍ଡୁ ଗଛ ଲଗେଇ ଦେଇଛି ଗେଣ୍ଡୁ ଫୁଲ ଟଗର ଗଛ ଏମିତି ଅଛି ସଜନା ଗଛ ଛୁଇଁ ହେଇଯାଉଛି ଶାଗ।
ହୁଁ ବଢିଆ ଜିନିଷ ଟା ତ ରଖିଛ ଆଉ ସଜନା ଶାଗ ଟା ତ ଆମର ମେନେ ଆଉ।
ହଁ ସଜନା ଶାଗ ତାର ଛୁଇଁ ହଉଛି।
ସବୁଠୁ ଭିଟାମିନ ଜିନିଷଟା। ସଜନା ଶାଗ। ସଜନା ଛୁଇଁ ସବୁଠୁ ଭି ମୁଁ ଲଗେଇଛି କଣ କହିଲ ଭେଣ୍ଡି ଗଛ ବାଇଗଣ ବୋଇତାଳୁ ଆଉ ଉମ ଆମ୍ବ ଖଷିଆ ଅଦା ବି ଲଗେଇଛି ଅମୃତଭଣ୍ଡା ଗଛ ବି ସେ। ଫୁଲ ହେଲାଣି ଫଳିଲାଣି ଏବେ ଛୋଟ ଛୋଟ କଷି ଧରିଛି ଆଉ ସଜନା ଗଛ ବି ତ ଅଛି ଏମିତି ଆଉ ଯୋଉ ଭେଣ୍ଡି ଗଛ ଗୁଡାକରେ ଫୁଲ ହେଲାଣି ସବୁ ଅ ଲଙ୍କା ଗଛରେ ଫୁଲ ହେଇନି ଆଉ ବାଇଗଣ ଗଛ ଲଗେଇନି ଭାବୁଛି ଦି ଟା ଆଣିକି ଲଗେଇବି। ଏମିତି ପନିପରିବା ଯାହା ହଉଛି ଅଳ୍ପ ହଉ ପଛେ ନିଜ ବାଡିରୁ ଖାଇବା ଖଡା ଶାଗ ବି ଲଗେଇଛି ସେ ଶାଗ ଟା ହଉଛି ଦୁଇ ଦିନେ ତିନି ଦିନେ ମାନେ ତୋଳିକି ଆଣୁଛୁ ଭାଜିିକିନା ଖାଉଛୁ ସାର କିଛି ଦଉନି ବାହାରୁ କିଣୁଛ ସବୁ ସାର ଜିନିଷ ନା ନାଇଁ।
ହଁ।
ସେଥିପାଇଁ ନିଜେ ବାଡିରେ ଲଗେଇଛି ସାର କିଛି ଦଉନି ଆଉ ଯଦି ଯୋଉ ଗଛରେ ଦରକାର ପଡୁଛି ସାର ମୁଁ ଆଣୁଛି ଯୋଉ କଣ କହିଲ ଗୋବର ଖତ ନୁହେଁ ନା। ଗୋବର ଖତ ବାଲି ମିଶ ମିଶେଇକି ନା ଯୋଉ ମାଟି ମିଶେଇ କି ସେ ଗଛ ମୂଳରେ ଦେଇ ଦଉଛି ଆଉ ଗୋଟେ ମିଳୁଛି ବି ଜିଆ ଖତ ଆମର ଜିଆ ଖତ ମାନେ ଉର୍ବର ମାଟିରେ ଯୋଉ ଜିଆ ଚାଷ ଯୋଉମାନେ କରୁନାହାନ୍ତି କି ସେମାନେ ସେଇ ମାଟି ଟା ବିକୁଛନ୍ତି ପ୍ୟାକିଙ୍ଗ କରିକିନା ପ୍ୟାକେଟ କରିକି ସବୁ ବିକୁଛନ୍ତି ସେଇଥିରୁ କିଣି ଆଣୁଛି ଜିଆ ଖତ। କେଜି ଦୁଇ କେଜି ଏମିତି ସବୁ ଗଛ ମୂଳରେ ଦଉଛି ବଢିଆ ହଉଛି ଗଛ ଗୁଡା।
ହଁ ସେଇ ମାଟିଟା ଦେ ହଁ ସେଇ ମାଟିଟା। ଦେଲେ ଗଛ ଟା ଭଲ ହୁଏ ଆମର ମାଟି ମୁଁ ଯୋଉ ନର୍ମାଲ ମାଟି ଆଣି ଦେଇ। ଉଚି ଦେଇଦଉଛି କିନ୍ତୁ ସେ ଜିଆ ମା ମାଟି ଟା ମୁଁ ଶୁଣିଛି ଦେଲେ ମ ଗଛଟା ଭଲ ସେ ବଢେ।
ହଁ ତମେ ଯୋଉ ସାର ଦୋକାନ ନୁହେଁ କି ଯୋଉଠି ମଞ୍ଜି ଫଞ୍ଜି ସବୁ ବିକ୍ରି ହଉଥିବ ସେଇମାନଙ୍କରେ ଯାଇକି ଖୋଜିବ ନିଶ୍ଚିନ୍ତ ପାଇଯିବ ମୁଁ ବି ସେମିତି ସେଇ ଗୋଟେ ମଞ୍ଜି ଦୋକାନରେ ଆଣୁଛି ସେ ଲୋକଟା ମତେ କହିଲା କହିଲା ତମେ ଜିଆ ଖତ ଦିଅ ଗ ଗଛ ବଢିଆ ହବ ସ ଖତ ସବୁ କୁ ଆଣିକି ସେ।
ମୁଁ ସେଇଟା ଶୁଣିଛି ମୁଁ ଅଲଗା ମା ଟି ଦେଇଛି ଦେଖିବା ଆଣିବା ଏ ସେଇ ମାଟିରୁ ଆଉ।
ହଁ ସେଟା ଚାଳିଶ ଟଙ୍କା ନଉଛି କେଜି ଟା ଆରାମ। ଜାଣି ହବ କିଛି ଅସୁବିଧା ହବନି ମୁ। ଆଠ ଦିନ ପନ୍ଦର ଦିନ ଦି ତିନିଟା ଲେଖା ପ୍ୟାକେଟ ନେଇଯାଉଛି ଯୋଉ ଗଛ ଦେଖିବି ଟିକେ ବେଶି ମାନେ ଉଧଉନି ସେଇ ଗଛ ମୂଳରେ ଦିଆ ହଉଛି ବଢିଆ ହଉଛି ଗ ଅଛି ସବୁ
ହଁ ତାହେଲେ ସେଇ ମାଟି ମତରେ ଆଣିବେ।
ଫୁଲ ଗଛ ସବୁ କୁଣ୍ଡରେ ଯୋଉା ଲଗା ହେଇଛି ତଳେ ଲଗାହେଇଛିଉ ଲତା ଭଳିଆ ଯୋଉ ଫୁଲ ଗଛ ହେରା ତ କୁଣ୍ଡ ରେ ଭଲ ହବନି ତାକୁ ତଳେ ଲଗେଇ ଦେଇଛି ଏ ଅପରାଜିତା ଗଛ କାଗେଜି ଗଛ ଅ ଆଉ ଗୋଟେ ହଉଛି। ଶ୍ଵେତ ଅପରାଜିତା ମାନେ ଧଳା ଫୁଲ ଯୋଉଟା।
ହଁ ଦି ପ୍ରକାର ଅଛି ଗୋଟେ ବ୍ଲୁ ଯୋଉ ନଳିଆ। କଲର ଆଉ ଗୋଟେ ଧଳା।
ହଁ ସେଗୁଡାକ ମାନେ ଲଗେଇ ଦେଇଛି ତଳେ ଆଉ ମାଳତୀ ଗଛ ତାକୁ ତଳେ ଗୋଟେ ଜାଗାରେ ଲଗେଇ ଦେଇଛି। ଆଉ ଯୋଉ। ହଁ ମଧୁମାଳତୀ ଆଉ ଯୋଉ କୁଣ୍ଡରେ ଅଛି ଗୋଲାପ ଗଛ ଅଛି ଆଉ ଟଗର ଗଛ ବି ତଳେ ଅଛି ଏଟ ବଡ। ହେଇଯାଉଛି ନା ଥୋପଟର କୁଣ୍ଡରେ ଲଗେଇଲେ ସେଗଟାକ ଭଲ ହବନି। ଆ ଗେଣ୍ଡୁ ଗଛ ହାଇବ୍ରିଡ ଗେଣ୍ଡୁ ମିଳୁଛି। ମାନେ ହେଟା ସବୁବେଳେ ବି ଫୁଲ ହବ ସେଟା ଗୋଲାପ ଆଉ ଗୋଟେ ଗୋଟେ କନିଆରୀ ଭଳିଆ ଗୋଟେ ଫୁଲଟେ ମିଳୁଛି ସେଟା ବି ସେ କୁଣ୍ଡରେ ଲଗେଇ ହବ। ସେମିତି ଅଲଗା ଅଲଗା ଫୁଲ ଗଛ ସବୁ ଖୁଣ୍ଡରେ ଲଗେଇ ଦେଇଛି ସେ ତା ଗଛ ମୂଳେ ବି ସେଇ ଜିଆ ଖତ ଦେଇଦଉଛି ଆଣିକନା। ଆଉ ପାଣି ପାଣି ଟିକେ ସୁବିଧା ଅଛି ତୁ ଆ ପାଣି ଯାହାର ସୁବିଧା ରହୁଛି। ସେମାନେ ଟିକେ ବେଶି ଗଛ ଲଗେଇବାକୁ। ଇଚ୍ଛା କରୁଛନ୍ତି ପାଣି ନଥିଲେ କଣ ଇଚ୍ଛା ହୁଅନ୍ତା କି?
ହଁ ନାଇଁ ଆମର ପାଣି ସୁବିଧା ଆମର ପାଣି ସୁବିଧା। ଗେଣ୍ଡୁ ଗଛ ଲଗେଇ ଦେଇଛି। ଶଗର ଗଛ ଆଉ ଯୋଉ ମୁଁ ସୋ ଗଛ ଦିଟା ପାଇଁ ଲଗେଇ ଦେଇଛି। ଆଉ ଯୋଉ କଖାରୁ ପୋଇ ଫଣା ଏମିତି ଲଗେଇ ଦେଇଛି ଲଙ୍କା ଲଗେଇ ଦେଇଛି। ଏମିତି ମୁଁ ଏକୁଟିଆ ଯେତିକି। ସୋରୁଛି।
ହଁ ଯେତିକି ବି ହଉ ଯୋଉ ଖାଇବା କଥା। ସବଗୁଡାକ ମାନେ ଯୋଉ ପନିରିବା ହେଲା କି ଶାଗ ଗୋଟେ ହେଲା ଖଡା ଶାଗ ଲେଉଟିଆ କୁଶଳ ଯେ ଏତିକି ବି ହଉ ନିଜେ କରିବ ନିଜେ ଖାଇବ ରାତି ପାହିଲଲେ ଗୋଟେ ମନ ଟା କେତେ ଶାନ୍ତି ଆନନ୍ଦ ଲାଗିବ ସେ ଗଛ ଗୁଛକୁୁ ଦେଖି ଥିଲାଳେ ମୁଁ ଯଉଟାର
ଦିନିଷ ର ସାରା ପ
ସେଇଟା ମାନେ ସ୍ଵାଦ ଲାଗୁନି ପାଟିକି କିଛି କିନ୍ତୁ ଏଇ ଯୋଉଟା ବାଡି ରରୁ ତୋଳିବ ବଢିଆ ଲାଗୁଛି। ତାକୁ ଭାଜିକି ଖାଇଲେ।
ସେଇଟା ସଜ ପରିବା ଇଏ ହଉଚି ବାସି ପରିବା।
ହଁ। ବାସି ପରିବାକୁ ତାକୁ ପ୍ରଚୁର ପରିମାଣରେ ସେ ଯୋଉ ସାର ଦେଇ ଦଉନାହାନ୍ତି କି? ସେ ସାରରେ ସବୁ ଖାଲିଆ ହେଇଯାଉଚି। ସେ ପରିବାର ସ୍ଵାଦ ରହୁନି କିଛି ଗୋଟେ
ନା ନା ପାଣି ଚିଆ ଲାଗୁଚି।
ହଁ ଆଉ ଧାନ ଚାଷ କେମିତି କଣ ହେଲାଣି, ଆରମ୍ଭ ହେଲାଣି ତମ ଆଡେ?
ଦାନ ହଁ ସେ ଅକ୍ଷୟ ତୃତୀୟା ଦିନଠୁ ତ ଅନୁକୂଳ ହେଲା। ଆଉ ତାପରେ ସବୁ ଧାନ ଏଇନା ବର୍ଷା ହେଇ ହେଲାଣି ଯେ ଯେତେବେଳେ ଖରା ଥିଲା ତାକୁ ସବୁ ବିଲ ଟା ଚଷି ଦେଇଥିଲା। ଚଷି ଦେଇଥିଲୁ ତାପରେ ବର୍ଷ ଷା ହେଲାଠୁ ଧାନ ବୁଣିଦେଲୁ। ଧାନ ବୁଣି ଦେଲା ଠୁ ଗଛ ହେଇଚି ସବୁ ରୁଆ ଚାଲିଛି ଆଉ। ପାଣି ବର୍ଷା ଟିକେ ହେଲା, ବର୍ଷା ହେଲାଠୁ ରୁଆ ଚାଲି କିଛି ବିଲ ସବୁ ପାଣି ଆଉ ଅଛି।
ଓହୋ। ହଁ ପାଣି ତ ହେଲେ ରୁଆ ଧାନକୁ ଭଲ ହବ ନାଇଁ ଆମର ସବୁ ତଳି ପଡିଚି ମାନେ ଗଛ ମ ଯୋଉ ଧାନ ଯଉ ପକାନ୍ତି ନାଇଁ ନା? ପାଣିର ବତୁରଇକି ପାଣିର ବତ ତରେଇକି ତାକୁ ଝୋଟ ଅଖାରେ ତାପରେ ରଖିଦେବେ ଧାନ ଟା ଫୁଲି ଗଲାଠୁ, ସେ ଗଜା ହେଇଯିବ ଗଜା ହେଲା ତାରେ ନେଇକି ପକେଇ ଦଉଚନ୍ତି ତଳି, ତାପରେ ସେ ତଳି ହେଲେ ତାକୁ ତଳି ଭିଡା ଭିଡା ବାନ୍ଧି ଦେବେ, ବାନ୍ଧି ଦେଇକି ବିଲକୁ ନେବେ। ସେଠୁ ପାଣି ଥିବ ମଇଦିଆ ହେଇଥିବ, ଲଙ୍ଗଳ ହେଇଥିବ ସବୁ ହେରା କଣ ଘାସ ବଛା ହେଇଯାଇଥିବ। ତାପରେ ହେଲା ପରେ ସେ ତଳି ଗୁଡା ଚା ଖାନ ଚାଖଣ୍ଡ ଲମ୍ବା ହେଇଯାଇଥିବ ନା ତାକୁ ରୋଇଦେବେ ବଢିଆ ହବ। ଏବେ ତ ସେ ଯୋଉ ମେସିନ୍ ସବୁ ବାହାରିଲାଣି। ଯୋଉ ରୁଆ ମେସିନ୍ ଗୋଟେ ବାହାରିନି କି ସେ ରୁଆ ମେ ମସିନି ଗୋଟେ ମେସିନି କେତେ ଲୋକଙ୍କ କାମକୁ ବନ୍ଦ କରିଦଉଚି, ଯୋଉ ଲେବର ଲୋକ ଯୋଉ ଶ୍ରମିକ ଲୋକ ସେମାନେ ସବୁ କୋଡିଏ ଜଣ ତିରିଶ ଜଣ ଲେଖା ଯାଆନ୍ତିନି କି ବିଲକୁ ରୋଇବା ପାଇଁ ଧାନ, ଆଚଛା ତିରିଶ ଜଣଙ୍କ ହଉ କି କୋଡିଏ ଜଣ ହଉ ସେମାନଙ୍କର କୋଡିଏ ଜଣଙ୍କର କାମ ଗୋଟେ ମେସିନ୍ କରିଦେଲା। ସେ କୋଡିଏ ଟା ଲୋକ କେତେ ହଇରାଣ ହେଇଗଲେ ନା ଅବଶ୍ୟ। ତ ହଉଚି ଟିକେ ଜଲଦି ହେଇଯିବ ମେସିନ ରେ, କିନ୍ତୁ ଯୋଉ ଗରିବ ଲୋକ ମାନେ ବହୁତ ହଇରାଣ ହେଇଯାଉଚନ୍ତି ଏ ମେସିନ ସବୁ ବାହାରିଗଲାଣୁ।
ତାଙ୍କ ଦାନା ପାଣି ଉପରେ ଟିକେ ପ୍ରଭାବ ପକଉଛି ଆଉ।
ସେମାନଙ୍କର ଟିକେ ଅସୁବିଧା ହଉଛି ନହେଲେ ନାହିଁ। ମେସିନ୍ ଟା ବି ଭଲ ଖରା ବର୍ଷା ମାନେ ଯୋଉ ବର୍ଷା ହେଲେ ଲୋକମାନୋନ ବିଲରୁ ଉଠି ଆସିବେ କିନ୍ତୁ ମେ ମେସିନ କଣ ଆଉ ଉଠିକି ଆସିବ କି ସେ ତାର କରିବ ତା କାମ ସେଟା ପାଇଁ ଟିକେ ଭଲ ଆଉ।
ହଁ ମେସିନ ରୁ ସମସ୍ତେ ବି ବ୍ୟବହାର କରୁନାହାନ୍ତି। ଲୋକ ବି ଯାଉଛନ୍ତି। କେତେ କ୍ଷତ୍ ତ୍ରରେ କରିବା ପାଇଁ।
ହଁ ଯୋଉଠି ମେସିନ ଧର ନ ମିଳିଲା ମେସିନ ନ ମିଳିଲା। ଆ ଜଣେ ଲୋ କ ଦି ଜଣ ଲୋକ ନେଇ ଯାଇଥିବେ। ଆଉ ଯୋଉ ଅଲଗା ଲୋକମାନେ ବି ଶ୍ରମିକ ମାନଙ୍କୁ ନଉଛନ୍ତି ସେମାନେ କରୁ ଚନ୍ତି ଯାହା। ଆଉ ସେମିତି ହେଇକି ଧାନ ଚାଷ ଆମର ଆରମ୍ଭ ହବ।
ହଁ କେତେ ଲୋକ ଯାଉଛନ୍ତି କାମ କରିବା ପାଇଁ। ତାପରେ ଲୋକମାନଙ୍କୁ ଧରିବା ବହୁତ ମାନେ ମୁସ୍କିଲ ହେଇଯାଉଛି। କଣ? ନା ସେମାନେ ଏଇ ଯୋଉ ରୁଆ ଟାଇମ ରେ ବୁଣିବା ଟାଇମ ରେ ମାନେ ସେମାନଙ୍କର ଭାଉ ଅଧିକା। ସିଏ ମାନେ ସମସ୍ତେ। ତାଙ୍କୁ ଧରିଥିବେ ତ ସିଏ ଖାଲି କଣ୍ଟ ଦେବେ। ଆମେ ଆଜି ଯୋଉ ଧର ତମେ ଆଠ ଦିନ ତମର ବିଲ ରଇବାର ଥିବ ବୁଣିବାର ଥିବ। ତାଙ୍କୁ ଆଠ ଦିନ ଆଗରୁ ତମେ ଯାଇକି ବଇନା ଦବ। ବଇନା ଦେଲେ ସିଏ କହିବେ ଆମେ ଆଠ ଦିନ ପରେ ଯିବୁ।
ହଁ ଆଠ ଦିନ ପୂର୍ବରୁ ଦବ। ପୁଣି କହିବେ ଆମେ ଖାଇବୁ ଏଟା ଏମିତି ଦବ ଏମିତି ଦବ। ଏତିକି ଟାଇମ ରେ ଆମେ ଯିବୁ ଏତିକି ଟାଇମ ରେ ଆସ୍ ଆସିବ ଆଗୁଆ ସବୁ ମାନେ ସେ ଇଏ କରିବେ ଏମତି। ଏ କରିକି ହଉ ପଛ ଆ କାମ ତ କରିଦିଅନ୍ତି ଆଉ।
ସେ ଖାଇବେ ତ ଖାଇବେ। ପୁଣି ଖା ତାଙ୍କର ପୁଣି ପାନ ଦରକାର ଗୁଣ୍ଡି ଦରକାର। ଚା ଦରକାର ତାଙ୍କର ଅଲଗା ଜିନିଷ ସବୁ ଦରକାର।
ହୁଁ ହଉ ସେ ଯାହା ସେଇ ତ ତାଙ୍କର ସେଇ ମାସ ଟା ମାନେ ସେ ଯାହା କହିବେ। ଆଉ ଆଉ ସେଇ ମାସ ଟା ଆମେ ନ ଜଗିଲେ ଆମେ ବର୍ଷ ଟାଙ୍କ ପୁଣି ଚାଉଳ ଖାଇବା ନା। ଆଉ ତେଣୁକରି ତାଙ୍କ ଦାବିକି ପୂରଣ କରିବାକୁ ଆଗ ପଡିବ।
ହଁ ତ ଏମିତି କି ତାଙ୍କ ଏଇ ସମୟରେ ମାନେ ଯୋଉମାନେ ସବୁ ଶ୍ରମିକ ମାନେ କାମ କରିବେ ବିଲରେ ତାଙ୍କର ଗୋଡ ଧରିବାକୁ ବି ପଡିବ। ମାନେ ଏମିତି ସେମାନେ କରନ୍ତି।
ଆଉ କଣ ସେଇଟା ତ ଆରମ୍ଭ ଚାଷ ଆରମ୍ଭ। ତାଙ୍କ ଗୋଡ ଧୋଇଲେ ଆମର ବର୍ଷ ଟାଙ୍କ ଚାଉଳ ଖାଇବା।
ହଁ ଆମର ମୋ ନନା ଥରେ ମୋ ଭାଇ ଥରେ ଗଲା କହିବା ପାଇଁ। ବିଲ ରୋଇବ ବୋଲି ସେ ଏମିତି ନଚେଇଲା ମୋ ନନା ଲାଷ୍ଟରେ ମୋ ଭାଇ ଲାଷ୍ଟରେ ତା ଗୋଡ ଘଷି ଦେଲା। ଜଣ ଗୋଟେ ଶ୍ରମିକ ବୁଢୀ ଶ୍ରମିକ ମାଉସୀ ଙ୍କର ଗୋଡ ଘଷିଲା ଲାଷ୍ଟ
ହଁ। ଯାହା କହିବେ ଆଉ ତାଙ୍କୁ ଇଏ ଏ ବା ନାଇଁ ଖାଲି। ଖାଲି ରୋଇବା ଟାଇମ ନୁ ପୁଣି ଧାନ କଟା ଟାଇମ ରେ ବିସେ ସେମତି ତାଙ୍କୁ ଖୋସାମତ କରିକି ଡାକିବାକୁ ପଡିବ।
ହଁ ବା ସେମିତି ବା ମୋ ଭାଇ ଗୋଟେ ଇଞ୍ଜିନିୟର। ବାଧ୍ୟ ହେଇକି ବିଲରୁୁହବ କଣ କରିବ। ସେ କହିଲେ ଆଉ ମାଉସୀ ତୋ ଗୋଡ ଘସି ଦଉଛି।
ହଁ ଆଉ ଏ ବର୍ଷ ତ କଣ କହୁଛନ୍ତି ମରୁଡି ହବ ବୋଲି। କଣ କେମିତି କରିବେ କେଜଣି ଲୋକ ମାନେ।
ମରୁଡି ଆମ୍ବ ତ ଏଥର ପ୍ରବଳ ଆସିଛି ମୁଁ। ଶୁଣିଥିଲି ଆମ୍ବ ଯୋଉ ବର୍ଷ ଅଧିକ ଆସଛି ଧାନ ଅଧିକା ହୁଏ। ଏବର୍ଷ ଆମ୍ବ ଅଧିକା ଆସିଛି କଣ କଣ କହୁଛନ୍ତି ମରୁଡି କେଜାଣି?
ନାଇଁ ନାଇଁ ସେଇଟା ଗୋଟେ ଆସୁନି କି କଣ ଏଲ ନିନୋ ଗୋଟେ। ଆସୁନି ଖରାର ଗୋଟେ ଇଏ ଟେ ତମେ ନ୍ୟୁଜ ଦେଖୁନ କି? ସେଇଥିରେ ମାନେ ଖରାର ନାଇଁ ନାଇଁ ସେଟା ନାଇଁ ନାଇଁ ସେଟା ନୁହଁ ଯେମିତି ଗୋଟେ ସୁନାମି ଆସେ ହଁ ମ। ମହାବାତ୍ୟା ଆସେ ସେମିତି ଖରାର ଗୋଟେ ଆସୁଛି ଯୋଉଟା ସେଇଠ କେବଳ ସେଇଟା ଆସିବ। ଏବ ବର୍ଷ ବର୍ଷା ବେଶି ହବନି କି ଶୀତ ଦିନକୁ ବି ଶୀତ ବି ବେଶୀ ହବନି ସେ ଖରା ଟା ପୁରା ରହିବ ଏଇନା ଚାରି ଛଅ ମାସ ପୁରା ରହିବ ଖରା ଟା ଆଉ ସେ ଖରା ଲାଗି ପୁରା ମାଟି ଖଟି ଫାଟିଯିବ। ପାଣି ବି କୋଉଠି ରହିବନି ମରୁନ୍ ଟା ସେଥିଲାଗି ହବ ପୁରା ଟା କେବେଠୁ ଦେଖେଇଲାଣି ଦୁଇ ମାସ ଆଗରୁ। ଖୋଣି ନିରେ ଏଟା ହବ ନିି?
ହଁ ହଁ ହଁ ଏବ ବର୍ଷ ସେଇପାଇଁ ପ୍ରବଳ କରାହଇଛି ଯିବା ଜୁନ ମେ ଛବିଶ ର ଜୁନ ଦୁଇ ପର୍ଯ୍ୟନ୍ତ ମାନେଥିଲା କହିଥିଲା ସତର୍ କରିଥିଲା।
ହଁ ହଁ ହ ହଉ ହଁ ମୋ ଝିଅ ଆସିଲାଣି ମୋର ଟିକେ କାମ ଅଛି ମୁଁ ରଖୁଛି ପରେ କଥା ହେବା ହେଲା। ଁ
ହଁ।